ସାରେ ଆପଣ ଏବେ ଫ୍ରି ଅଛନ୍ତି? ହେଲେ ଏବେ ଏବେ ନା ଏବେ ଆପଣ ଫ୍ରି ଅଛନ୍ତି।
ହଁ।
କଁ କରୁଥିଲେ, ହଁ ଭଲ ଅଛି। କଁ କରିଥିଲେ? ହଁ ଘରେ ସମସ୍ତେ ଭଲ ଅଛନ୍ତି।
ଆଁ ଆଉ ବାପା, ବୋଉ।
ହଁ ବାପା ବୋଉ ବି ଭଲ ଅଛନ୍ତି, ଘରେ ବସିକି ଟିଭି ଦେଖୁଛନ୍ତି ଏବେ।
ହଁ।
ଏଇଠି।
ଆଉ ତମେ କଣ କରୁଛ?
ମୁଁ ଏବେ ବସିଥିଲି। ବର୍ଷା ଏବେ ପକଉଥିଲା ଛାଡିଛି ତ ଘରେ ସମସ୍ତେ ବସିଛୁ ଆଉ।
ଉଁ ହଉ।
ଖାଇସାରିଲେଣି?
ହଁ ମା ମୁଁ ଖାଇସାରିଲିଣି।
ଉଁ ହୁଁ କଣ ଆଜି କଣ ବନେଇଥିଲେ ଆଜି?
କହିଲେ ଆଜି ବାର ଥିଲା ଆଜି ଯୋଉ ରବିବାର ଯେ ଆଇଁଷ ବାର ନୁହଁ।
ହଁ।
ଆଇଁଷ ବାର ଯେ ଆଣିଥିଲେ ଚିକେନ ଆଣିଥିଲେ ଯେ ସେରାକ ତାରେ ଛୋଟ ଛୁଆ ସେମାନେ କରନ୍ତିନି। ମୁଁ ସବୁ କିିଛି କରିବା ପାଇଁ ହୁଏ ଆଉ ଆଉ ସକାଳେ ତ ପୁରୀ କରଥିଲୁ।
ହଁ।
ଘୁଗୁନ ତରକାରୀ କରିଥିଲୁ, ତାପରେ କରିଥିଲୁ ଯୋଉ ଗୁଲୁଗୁଲା ତିଆରି କରିଥିଲି, ଛୁଆ ସମସ୍ତେ ଖାଇ ଥିଲେ, ମୁଁ ଠାକୁର ପୂଜା କରିବି ମୁଁ ଆଉ ଖାଇପାରିବି ନାହିଁ। ତାପରେ ଡେରିରେ ଗାଧେଇଲି ରୋଷେ ପତ୍ର ସାର ଦେଇକି ଗାଧେଇ ଏନା ଖାଇକିରି ତ ଜଷ୍ଟ ପଦାକୁ ଆସିଛି ଝିଅ କହିଲା ଆଉ।
ଉଁ ହିଁ
କଲା ଝିଅ ସାଙ୍ଗରେ କଥା ହେଇ ପଡଲ ବୋଉ।
ଆଉ ତମେ କଣ କରୁଛ?
ମୁଁ ଭି
ଆଉ ତମ ରଜ କେମିତି କଣ ତମ ରଜର କେମିତି କଣ।
ହଁ ଆମ ଗାଁରେ ରଜ ମହୋତ୍ସବ ଆମ ମନ୍ଦିର ପାଖରେ ବହୁ ଯୁବ ସଂଙ୍ଗ ମାନେ ଉ କରିଥିଲେ। ଆଉ ବଢିଆ ସେ କରିଥିଲେ ମାନେ ଦୋଳି ପଡିଥିଲା ଆମର ଛୋଟ ଛୋଟ ଛୋଟ ଛୁଆଙ୍କ ପାଇଁ ଜପିଙ୍ଗ ଦୋଳି ହଉ ଦୋଳି ଉ ଏମିତି ବହୁତ ସାରା ଦୋଳି ପଡିଥିଲା ଦୋକାନ ବଜାର ବି ପଡିଥିଲା। ମନ୍ଦିରକୁ ହୁ ବହୁ ସଜାସଜି କରିକି ଉ ଛୋଟ ପିଲାଙ୍କ ପାଇଁ ସବୁ ସବୁ ପ୍ରକାର ଖେଳ ରଖି ଥିଲେ ପୁଅ ପିଲାଙ୍କ ପାଇଁ କବାଡି ହଉ ଝିଅ ମାନଙ୍କ ପାଇଁ ପୁଚି
ହୁଁ।
ଏମିତି ବହ୍ ସାରା ଗେମ୍ ରଖିଥିଲେ ନାଚ ଗୀତ ପ୍ରୋଗ୍ରାମ ବି ରଖିଥିଲେ ଏମିତି ଆମର ରଜମହୋଶ୍ଚ ଚବ ପାଳିଥିଲୁ ଆଉ।
ହଉ।
ଆପଣଙ୍କ ଆଡେ କେମିତି କରନ୍ତି ରଜ।
ଆମର ଝିଅ ସେମିତି କରିୁଥିଲେ ରଜ ଉତ୍ସବରେ ମୋ ଝିଅ ସେଠି କି ଯାଏନାହିଁ ମୋତେ ଟିକେ ନାଗୁ ଓଲଟା ଲାଗେ ଯେ ମୁଁ ଯାଏ ନାହିଁ। ଏଇ ଝିଅ ହରିକା ଯାଆନ୍ତି। ସେମିତି ଦୋଳି ପଡିଥିଲା ଆଉ ଛୁଆ ମାନେ ମେଲଡି କରି ଥିଲେ ରାତିରେ ମେଲୋଡ଼ିଟା କରନ୍ତି ଦିନରେ ଯେ ଛୁଆମାନେ ଛନ୍ତି ପୂଚି ଖେଳିବେ
ସେ ଆ ଖେଳନ୍ତି ଆଉ ଆଉ ଏଇ ପୁଅ ଛୁଆର ଯେ ସେମିତି ବାଗୁଡି ଖେଳନ୍ତି ଏମିତି ତାଙ୍କର ହଁ ଆଉ କି ମୁଁ ତ ରଜ ଯେ ଯାହାଲେ ତା ପାଇଁ ଖାଇବା ଜିନିଷ ନ କଲେ ଆଉ ମୁଁ କୁଆଡ଼େ ଯାଇପାରିବି।
ରଜ ରେ ତ ଝିଅ ମାନେ କିଛି କାମ କରନ୍ତିନି ଆପଣ କଣ ପାଇଁ କାମ କରୁଛନ୍ତି। ଘରେ ଥିବେ ବାବା ଥିବେ
ନା ଝିଅ ମାନେ କିଛି କରନ୍ତିନି ମ ସେ ତ ଛୁଆ ସେ ତ ତାର ମାନେ ପାଠ ପ ସିଆଡ଼େ ତାଙ୍କର ପଢ଼ିବା ପାଇଁ ଯାଆନ୍ତି ନା ନାହିଁ। ଏ ସ୍କୁଲ ଗଲେ। ଏ ସ୍କୁଲ ପରେ ପରେ କଲେଜ ଗଲେ ଏଠୁ ଏମିତି ତାଙ୍କର ସେପଟ ଲାଇନ ରେ ସେ ଚାଲନ୍ତି ତା ଭି ଝିଅ ମୁଁ ତ ସବୁ କିିଛି କରିଦିଏ ଆଉ।
ସବୁ ମୋର ସବୁ କାମଟା ମୁଁ କରେ।
ଆଛା ଆପଣଙ୍କୁ ସବୁ କାମ କରିବ ପାଇଁ ଭଲ ଲାଗେ ବଧେ।
ମୁଁ ସବୁ କାମ କରିବି ତାପରେ ମୁଁ ନକଲେ ଆମ ଘରେ ଟିକେ ଗୋଟେ ଅଲଗା ପ୍ରକାର ହେଇଯିବ ସେଥି ଯୋଗୁ ଛୁଆ ମାନେ କହିବେ ନା ସେ ରାଗିଲା ଆମେ କରିବୁନି। ଆଉ ରଜରେ ତାପରେ ଝିଅ ତିନି ଜଣଙ୍କ ଘରକୁ ଯିବାକୁ ପଡିବ। ଅଧିକ ଅଧିକ ଯାହଲେ ପିଠା ହବ ନା ନାଇଁ।
ହଁ ହଁ।
ହଁ ଆଉ ଗୁଡ ଅଣା ହେଇଥିଲା ଚାରି କେଜି ଗୁଡ। ତାକୁ ଝିଅ ମାନେ ଗାଣ୍ଡ ରୁ କରିକି ଚାଉଳ ତାକୁ ଆରିସା ପିଠା ତିଆରି କଲି ଏକା। ଏକା ଆଉ କିଏ ସାହାଯ୍ୟ ଦବ ଏକୁଟିଆ ହେ ତାକୁ ସେ ପିଠା ସରିଗଲାଠୁ ହେଟୁ ସୁଜି ଘାଣ୍ଟିକିରି ତାକୁ ହେଠୁ ନଳିଆ ପୋରୁଅ ଫୋର ଦେଇକି ତାକୁ କୁ ତିଆରି କଲି ହେଠୁ ଗୋଟେ ପୋଡ଼ପିଠା ତିନି ଭଉଣୀଙ୍କ ଘରକୁ ଯିବ ତାଙ୍କ ଘରକୁ ଏଠୁ ପୋଡ ପିଠା ତିନିଟା ତିଆରି କଲି ଆମ ପାଇଁ ଗୋଟେ ଅଲଗା ତିଆରି କଲି। ଆଉ ଏମିତି ତ ଆଉ ମୋର ତ ଟାଇମ ଆଉ କୋଉ ପଟେ ବାହାରିବ ଯେ ମୁଁ ଯିବି ରଜ ଉତ୍ସବ ଦେଖି। ସେ କନ ଯାଇନି।
ଆଛା ଘର କାମ ଛାଡିକି କୁଆଡେ ଯିବେ।
ଏ ପା ଘର କାମ ଏଇନା ଝିଅ ସରିଲାଲ। ସରିଲା ବୋଲି ଆହୁରି ଗାଈ ଆସିନାହାନ୍ତି ତାଙ୍କୁ ଦେଖିବାକୁ ପଡିବ।
ହଁ। ଘରେ ସବୁ କିଏ କିଏ ଅଛନ୍ତି।
ଘରେ ନାନୀ ଅଛନ୍ତି ତା ବାପା ଅଛନ୍ତି ତା ବଡ଼ ବାପା ଅଛନ୍ତି। ଝିଅ ତିନି ଜଣ ଅଛନ୍ତି।
ଆଛା।
ହେଲେ ଝିଅ ତିନି ଜଣ କିଛି କରିବେ ନାହିଁ। ଯାହା କରିବି ମୁଁ କରିବି ତାପରେ ଶାଶୁଘରୁ ଝିଅ ମାନେ ବିଷ ଆସିଲେ ଝିଅ ସିଏ ବିଷ ଝିଅ ଲୁଗା ହକାଇବା ପାଇଁ ବିଷ ଯିବେନି। ଗାଧୁଆଘରେ ଗାଧେଇବେ ଥୋଇ ଦେଇକି ପଳେଇ ଆସ ସେ ମୋ ବୋଉ ତାର ରୋଷେଇ ପତ୍ର ସାରିକି ଆସିକି କରିବ। ତାଙ୍କ ଛୁଆଙ୍କୁ ବି ସହଜ ସେ ଖାଇବାକୁ ଦେବେନି। କି ସେ ଛୁଆ ତାଙ୍କ କତିରେ ରହିବେନି।
ମାନେ ସେ କୁହନ୍ତି ଯେ ବାପା ଘରେ ଆସିକି ଖାଲେ ଶୋଇବୁ ଖାଇକି ଆଉ।
ପାଞ୍ଚ ମାସ ତିନି ମାସ ରହିଲେ ବି ସେ ଝିଅ ସିଏ କୁଟା ଟିକେ ଦିଟି କରିବା ଝିଅ ନୁହଁନ୍ତି ମୋର।
ହ।
କରିବେନି।
କାମ କରିବା କଥା ନା ମାଆଙ୍କୁ ସାହାଯ୍ୟ କରିବା କଥା।
ନା ନା ନା ନା ସେ କରିବେ ନାଇଁ। ଟୋଟାଲ ଯୋଉ କରିବେନି ମୋର ଗୋଟେ ଝିଅ ଏଇ ଯୋଉ କେଉଁଝର ଲାଇନ ରେ ଦେଇଛି ଘଷି ପୁରା ସେ ଝିଅ ଆସିଲେ କିଛି ତା ଛୁଆଟା କୋଉଠି ଶୋଇଲା ବି ବ ସେ କହିବନି କି କଣ ଖାଇଛି ବି ସ କହିବନି।
ଆଛା। ଆପଣ ସବୁ କରନ୍ତି।
ହୁଁ ତାଙ୍କର ଏଇଭଳିଆ କାମ ଆଉ। ଆଉ ତମେ ସିନା କାମ କରିଦଉଛ ବୋଲି ତମ ବୋଉ ବସିୁଛନ୍ତି ତମ ମମି।
ହଁ ମୁଁ କ ରୋଷେଇ ବାସ ସବୁ କରିଦିଏ ଘର କାମ ମୁଁ କରିଦିଏ। ଆମ ବାରିରେ ସବୁ ଫସଲ୍ ବାରି କାମ ହୁଏ ତ ବୋଉ ସେପଟେ କାମ କରିଦିଏ ମାନେ ଘାସ ଫାସ ସେଇ ତ ବାରିରେ ଲେଖା ଲେଖି କରିଦିଏ ତ ଘର କାମ ମୁଁ କରିଦିଏ।
ହୁଁ। ନା ନା ମୋର ବାରିରେ ଝିଅ ମୁଁ ନିଜେ ଯୋଉ ଗଛପତ୍ର ଶାଗ ଲଗେଇବି। ସେଠୁ ଭେଣ୍ଡି ଗଛ ଲଗେଇବି। ବାଇଗଣ ଗଛ ଲଗେଇବି ମୋର ନିଜେ ହାଣିବି ନିଜେ ଲଗେଇବି। ଘ ମାନେ ମା ରୋଷେଇ କାମ ସାରି ଫେଏ ଆସିକି ବାଇରେ ମୁଁ କାମ କରି ଚାରିଟା ହଁ ଚାରିଟା ତିନିଟା ବଳ।
କରିଦେବେ ରୋଷେଇ କାମ ଆପଣ ବାରିଆଡେ କଲେ ହୁଅନ୍ତା ସବୁ କାମ ଏକୁଟିଆ କଲା ବେଳକୁ ଦେହ ବି ଖରାପ ହଉଥିବ।
ଖରାପ ହେଲେ ହଉ ଆଉ କଣ କରିଆ ଆଉ ଛୁଆ ଏରା ଝିଅ କୋଉ ମାନେ ବାରି କାମ ସେ କରନ୍ତି ତୋ ସାଙ୍ଗରେ ଆମେ ବାରିରେ କାମ କରିଦଉ। ଏଇଟା ମତେ ଭଲ ଲାଗିବନି ଛୁଆ ମୋର ଖରା ତରା ରେ ଆସିଥିବେ ମତେ ଏଇରା ଭଲ ଲାଗେନି ମୋତା ମୁଁ କଇବି ନା
ନାଇଁ ବାରି କାମ ନ ହଉ ରୋଷେଇରେ କିଛି ସାହାଯ୍ୟ କରିବେ ଯଦି।
ନା ମ ରୋଷେଇ ରେ ସାହାଯ୍ୟ କିଏ କରିବ ନା ମା।
ଆପଣ ତ କରିଦିଅନ୍ତି ସବୁ ସେଇଥି ଦିନେନି କରନ୍ତିନି ଆଉ।
ନା। ମୋର ସବୁ ମୁଁ ନିଜେ ଅଟା ତିନ ଡଳିବି ନିଜେ ତାକୁ ତିଆରି କରିବି ତେନିକି ରୁଟି କରେ ପରଟା କରେ। ପୁରୀ କରେ ମୋର ଯାହା କରିବା କଥା ମୁଁ କରିବି। ସିଏ ଯିବେ ନାହିଁ କି କରିବେ ନାହିଁ ଲୋ ମା। ଛେ କରିିବେ ନା ଏମିତି ଦୁଃଖ ସୁଖରେ ଚାଲଚନ୍ତି ବାଟ ଆଉ କଁ କରିବା?
ହୁଁ ସମସ୍ତଙ୍କର ତ ଚାଲିଚି ଏମତି ଦୁଃଖ ସୁଖରେ ଆଉ।
ହୁଁ। ଆ ଛୁଆରାକ ଯେତେ ହେଲେ ଝିଅ ଆମ ଆମେ ସିନା କହିଦେବା ହଁ ଆସ କରିଦବ ଇଏ କରିବ କି ଆମ ଛୁଆ ଆମ ପାଖରେ ଟିକେ ବସି ପଡିବ ତମେ ନା ନାଇଁ? ଠିକ୍ ନା ବୁଲୁ? ଉଁଆଁ ଗୋଟା ମ ଗୋଟେ ମାଆ ବୋଲି ଗୋଟେ ସେହ ମମତା ନାଇ ମୋ ଛୁଆଟି ଆସିଲା ଯେ ତ ବେଳେ ଶାଶୁ ଘରକୁ ଯିବ ସ ସବୁ ଶାଶୁ ମାନେ ସେମତି ହେବେ କି?
ନାଇଁ ନାଇଁ।
ହେବେ ନାହିଁ। ତମେ ଯୁଆଡେ ଯାଇଥାଅ ଯେତେ ମାନେ ବାହାରେ ରୁହ ଚା କିରି କର ଯାହା ଇଚ୍ଛା ତାହା କର ହେଲେ ମା କଣ ଦେହା କହିଲୁ ଫେରି ଆସିବ ସେଇ ରୋଷେଇ ଘରୁ।
ରୋଷେଇ ଘରେ।
ଯୋଉଠି ଯାହା ପକେଇଥିବ ସେଇଠି ସେଇଆ ପଡିଥିବ ତାଙ୍କ ଇଚ୍ଛା ହେଲେ ରଖିବେ ନହେଲେ ନାହିଁ।
ହୁଁ।
ଆଉ ଆମେ କଣ ଆ ହଁ ନା ଆମ ଛୁଆଟି ଆସିଲା ନାଇଲୋ ମା ଡ଼୍ରେସ ଟା ବଦଳି ଦେଲେ ମୁଁ ଧୋ ର ରଖିଦେବି। କି ମାଲୋ ମୁଁ ଧୋଇଦେବି ତୁ ଚା ଖାଇବୁ କି କରିକି ରଖିଦେଇଥିବା ଏଇଟା ହବ ନା ନାଇଁ?
ହଁ।
ଏଇୟା ଆଉ ଆଜି ତ ଗୋଟେ ଦିନ ଯେମା ସଖାଳୁ ବର୍ଷା ବର୍ଷା ବର୍ଷା କେବେ ଛାଡୁନାହିଁ।
ହଁ ବା ବର୍ଷା ଲାଗି ରହିଚି ସ ଖାଳୁ ଏତବେଳଦେ ଛାଡିନି ଆମର ବିଲ କାମ ରେ ବିଲରେ ତଳି ପକେଇବାର ଥିଲା ଯେ ଏତେ ବର୍ଷାରେ ବି ପକେଇ ପାଇଲୁନୁ ଆମେ।
ଆ ନାଇଁ ଆମର ପକେଇଦେଲୁ ଲୋ ଝିଅ। ଆମର ସେଇ ଉମ ପାଖ ଗାଁ ଟାରେ ବିଲ ଥିଲା ତଳି ପକେଇବାକୁ ଯେ ନେଇକି ସେ ପକେଇଦେଲେ ତଳି। ତଳି ପକେଇଦେଲେ ହେଲେ କଣ ହବ ଘରେ ମାନ ତଳି ଟା ତଡି ନେଇଥିବ କି କଣ ବିହନକୁ ଠିକ୍ ଟିକଣା ନି ବର୍ଷା।
ହଁ।
ଏନା ତ ଯାଇଚନ୍ତି ଫେରେ ଦେଖିବାକୁ ମୁଁ କହିଲି ଯା ଦେଖିକି ଆସିବ ହେଲେ ହବ ନହଲେ ନାଇଁ ନହେଲେ ଆଉ ପକେଇବା ଆଉ କଁ କରିବା।
ହଁ।
ତମର କେତେ ବାଟ କଣ ହେଲାଣି? କାଦୁଅ ଫାଦୁଅ ଜାଗା।
କାଦୁଅ ଆଜି ତଳି ପଡିଥାନ୍ତା ଯେ ପ୍ରବ ମାନେ ଏତେ ବର୍ଷାରେ ଉମ ତଏ ପାଣି ତଢ଼ି ନବନା ସେ ବିହ ନବ ସେଇଥି ପାଇଁ ପକେଇଲେନି ଆଜି କାଲି ଯଦି ବର୍ ଯଦି ଛାଡିଲା କାଲି ଦିନଟା କାଲି ଆଜି ଦିନଟା ଯଦି ଛାଡି ଯାଆନ୍ତା। କାଲି କିଛି ନେଇକି ପକେଇଦେବେ ଆଉ। ବର୍ଷା ତ ହଉଚି ହଉ ଆପଣ ଯା କଣ କରନ୍ତୁ ମୁଁ ରଖୁଚି।
ଯେ ହୋଉଚି।